ହ୍ୟାଲୋ ହଁ।
କଣ କରୁଥିଲ।
ଏ ଏଇଠି ବୁଲୁଛି ଆଉ। ତମେ?
ମୁଁ ଏବେ ଜଷ୍ଟ ଖାଇକି ଆସିଲି ଆଉ।
ଓହୋ କଣ ଖାଇଲ।
ବିଟ୍ରୁଟ୍।
ବେକକ୍ ଓହ। ଆଉ।
ଆଉ ଏବେ କଣ କରିବ।
କିଛି ନାହିଁ ପଢାପଢି ଟିକେ ଅଛି ପଢିବା ଆଉ।
ଆଚ୍ଛା।
ଆଉ ତମ ଦେହ ପା ଭଲ ଅଛି।
ହଁ ତମର?
ହଁ ଭଲ ଅଛି ଆଉ।
କଣ ଖାଇଥିଲ?
ମୁଁ ଖାଇଥିଲି ମୁଁ ଖାଇଥିଲି ଭାତ ଖାଇଥିଲି ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ ନହିଁ ତ ତିନିଟା ବେଳୁ ଖାଇଥିଲି ଭାତ ଆଉ।
ଆଚ୍ଛା।
ଓ
ଆଉ ରଜ ପାଇଁ ଡ୍ରେସ୍ କଲଣି।
ହଁ ଡ୍ରେସ୍ କଲଣି। ଆଉ ତମେ କଲଣି।
ନା ମୁଁ କିଣିନି ଆଉ।
ଓ ହୋ। ଆଉ ତମେ ସକାଳ ଠୁ ସନ୍ଧ୍ୟା ଯାଏ ମାନେ କଣ କର। ମାନେ ଏମତି ତମେ ସକାଳୁ ଉଠିକି ଫାଷ୍ଟ କଣ କର ତାପରେ କଣ କର ଏମତି।
ମୁଁ ସକାଳୁ ଉଠିକି ଫାଷ୍ଟ ଇଷ୍ଟବୃତ୍ତି କରେ ତାପରେ ପ୍ରାର୍ଥନା କରେ ତାପରେ ଆଉ ଟିକେ ଶୋଇପଡ଼େ। ତାପରେ ଉଠିକି ପୁଣି ଗାଧେଇକି ପଖାଳ ରଖିଥାଏ ରାତିରୁ ଯାହା ଭଜା ନହେଲେ ସିଝେଇକି ଖାଇଦିଏ। ତାପରେ ସେମିତି ଦିନରେ ଖାଇଦିଏ ତାପରେ ରାତି ବେଳକୁ ରୋଷେଇ ଭାତ ଆଉ ଯାହା ତରକାରୀ କରେ ଆଉ।
ଓହୋ ଇଷ୍ଟର ତୁ ସେଟା କଣ କି
ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ଜାଣିଛନ୍ତି।
ଅନୁଗୁଳ ଚନ୍ଦ୍ର ଏଇ ଯୋଉ ସତ୍ସଙ୍ଗ ସେଇ ଠାକୁର କି?
ହଁ ହଁ।
ସେ ସତ୍ସଙ୍ଗ ସେ ଠାକୁର କି।
ହଁ ହଁ। ଆଜ୍ଞା।
ଓହୋ ହଁ ତାହେଲେ ସେ ଅନୁଗୁଳୂ ଚନ୍ଦ୍ର। ଓ ତାଙ୍କ ବୃତ୍ତି ଟା କଣ କି।
ଆଜ୍ଞା।
ତାଙ୍କ ବୃତ୍ତି ଟା କଣ।
ମାନେ ବୁଝି
ମାନେ ତାକୁ ଟବୃତ୍ତି ଯୋଉଟା ତମେ କର ସେଇଟା କଣ ଟା କୁହ।
ବୃତ୍ତି ସେଟା ମାନେ ଗୋଟେ ପଇସାଟେ ଧରିକି ସେଇଟା ଠାକୁରଙ୍କୁ ନିବେଦନ କରୁ। ଆଜି ଦିନ ସାରା। ଗୋଟେ ମାନେ ତିରିଶ ଦିନ ଅଂଅଂ ଗୋଟେ ମାସର କରାଯାଏ ପୁରା ତିରିଶ ଦିନ ତିରିଶ ଦିନ ଦିନ ଇଷ୍ଟବୃର୍ତ୍ତିଟା ମୋର ଠାକୁର ଯୋଉଠି ରହୁଛନ୍ତି। ମାନେ ତାଙ୍କ ବାସସ୍ଥାନ ସେଇଠିକୁ ପଠାଯାଏ।
ସେ ପଇସା ଟାକୁ।
ଆଜ୍ଞା।
ଓହୋ।
ଆଉ ଏବେ କଲେଜ ନାହିଁ ବୋଲି ଦିନଟା ଏମିତି ଯାଉଛି। ହାରି ଶୋଇ ଖେଳିବୁଲିକି ଆଉ କଲେଜ
ଆଉ ତମେ ଆଜି ଫାଙ୍କା ହେଇନ କେତେବେଳେ ଖରାବେଳେ।
ହଁ ଫାଙ୍କା ହେଇଥିଲି।
ଫାଙ୍କା ହେଇଥିଲ ତ ମତେ କହିବା କଥା ନା ନାଇଁ। କଲ୍ କରିବି କି କଣ ବୋଲି।
ଅ ହ
ହଁ ମାନେ ଫାଙ୍କା ଯେତେଳେ ହେଇଯିବ ସେତେବେଳେ କଣ କହିଲ।
ମୁଁ କହିଲି କି ମୋର ଆଜି ଏ ରିଚାର୍ଜ ସରିଯାଇଛି। ତ ମୁଁ କଲ୍ କି ମେସେଜ ଆଉ କାହାକୁ କରିନି
ଓହୋ କେତେବେଳେ କଲ ପୁଣି।
କରିନି କଲ ଆଜି ହିଁ ଏବେ କରୁଛି।
ହଁ ରିଚାର୍ଜ କେତେବେଳେ କଲ ପଇସା କେତେବେଳେ ଫୋନ୍ ରେ ପକଇଲ।
ନାଇଁ କରିନି ସାଙ୍ଗଠୁ ହଟ୍ସପଟ ଆଣିକି କଥା ହଉଛି।
ଓ ହୋ।
ହଁ ହଁ।
ହଉ ଆଉ ହେଲେ କହିବ ଆଉ
ହଁ। କରିଦେବି କାଲି ଆଡ଼କୁ।
ଓହୋ।
ଆଉ। ତମେ ଦିନରେ କଣ କର ଦିନ ସାରା।
ହଁ ମୁଁ ସକାଳୁ ଉଠେ ଦାନ୍ତ ଘସେ ଏଇ ଛୁଆ ପାଞ୍ଚଟାଙ୍କୁ ଟିଉସନ କରେ। ଆଉ ତାପରେ ଗାଧାଏ ଖାଏ ପୁଣି ଟିକେ ଗଡ଼ପଡ଼ ହୁଏ ତାପରେ ପୁଣି ସନ୍ଧ୍ୟାରେ ଗୋଟେ ଟିଉସନ୍ କରିଯାଏ। ତାପରେ କଣ ରାତିରେ ଆସି ଟିକେ ବଢ଼ାପଢ଼ି କରେ ଏବେ ତ ଗୋଟେ ଯୋଉ ହଉଛି କାମଟେ କରୁଛି। ଅନଲାଇନରେ ସେଠୁ ପଢ ଆସିକି ଟିକେ ପଢାପଢି କରେ ପୁଣି ଏଠୁ ଖାଇଦକି ଶୋଇପଡ଼େ। ଆଉ ଏଠ ମାନେ ଏମତି ଏମିତି ବୋଉ ଏମତି ତା ଦେହ ଟିକେ ଖରାପ ହେଇଥିଲା। ପୁଲ୍ ସାହାଯ୍ୟ କରେ ଆଉ ମୁଁ ଏତେ ପ୍ରାର୍ଥନା କରେନି କେବେ। କ ହଁ କରଲେ ହୁଅତା ଦେଖିବା ଆଉ ଟ ଚେଷ୍ଟା କରିବା କରିବାକୁ। ନା କରିବା କଣ ଏମତି କେବେ ମନରୁ ସି ହଁ ଯାଉଛି କରିବି ବୋଲି ମୁଁ ଯ ଦଶମ ପଢୁଥିଲି ସେତେବେଳେ ମାନେ କରୁଥିଲ କି ମାନେ ମାସଟା ଖଣ୍ଡେ ମାନେ ଠାକୁରଙ୍କୁ ମାନେ ପ୍ରଣାମ କରିଥିବି ଗଣ ମାନେ ଯୋଉ ଭଲରେଲଟ ଆସ ବୋଲି ଭଲ ଫଳ ଅସି ବ ବୋଲି।
ଏମିତିଆ।
ହଁ
ଓହୋ ନାଇଁ ଠାକୁରଙ୍କୁ ସବୁବେଳେ ମନେ ପକେଇବା କଥା ନା।
ହଁ।
ହୁଁ। ଆଉ ଆଉ ହଁ ମୁଁ କମ୍ପ୍ୟୁଟର କୋର୍ସ ବି କରେ।
ଓହୋ।
ତମେ କରେ ନା ସରିଲାଣି ତମର।
ନାଇଁ ମୁଁ କନୁ ମୋ ପଷ୍ଟୁ ସରିଯାଉ କରିବି ଆଉ।
ଆଚ୍ଛା।
ଆଉ ତମର ସବୁ ଶେଷପଟେ କଣ ମାନେ ପର୍ବ ସବୁ କଣ ପାଳନ ହୁଏ।
ପର୍ବ ଆମର ରଜ ଅଷ୍ଟମୀ ସରସ୍ଵତୀ ପୂଜା ଗଣେଶ ପୂଜା। କୁଆଁର ପୂର୍ଣ୍ଣିମା।
କୁମାର ପୂର୍ଣ୍ଣିମା ତୁମେ କର।
ହଁ କରେ।
ଓହୋ କୁମାର ପୂର୍ଣ୍ଣିମା ତମେ କେମିତି ପାଳ।
ଆମ ଆଡ଼େ ଏମିତି ହୁଏ କି ସ ଯଉଁଦିନ କୁଆର ପୂର୍ଣ୍ଣିମା ସେଇଦିନ ସକାଳୁ ମାନେ ଦିନ ସାରା କିଛି ଖାଇନଥିବୁ ଖାଲି ସକାଳୁ ଯାଇ ଯଉଠି ପୂଜା କରିଥିବୁ ସେଇଠି ପ୍ରଣାମ କରିକି ଆସିବୁ ଗାଧୋଇକି ତାପରେ ସନ୍ଧ୍ୟାବେଳକୁ ବୁ ପୂଜା କରିବୁ ଅଧା ବହି ଉ ପଢ଼ିକି ଯିବୁ ଚା ଚାନ୍ଦ ଆସିଲେ ଯିବୁ ନଦୀକୁ କଳସ ମାନେ ଉଭେଇବାକୁ। ତାପରେ ଚାନ୍ଦକୁ ଦେଖିକି ଚାନ୍ଦ ପାଣି ଟେକିକି କଳସ ବୁଡ଼େଇକି ସେ ଯୋଉ ଆଉ ଯୋଉ ଚାନ୍ଦ କରିଥିବୁ ତାକୁ ଏମିତି ଭସେଇକି ଆସିବୁ ତାପରେ ପୁଣି ଯୋଉ ଅଧା ବହି ଛଡ଼ା ହେଇଥିବ ହେଇ ଅଧା ପଢ଼ିବୁ। ତାପରେ ପୂଜା କରିକି ଯାହା ଖାଇବା କଥା ଖାଇବୁ ଆଉ ବାକି ସେଇ ଭୋଗ ହିଁ ଖାଆନ୍ତି ଆଉ କିଛି ଖାଇବୁନି ସେଦିନ।
ହଁ।
ଆଉ ଅନ୍ୟ ଆଡ଼େ ତମ ଆଡେ କେମିତି ହୁଏ।
ହଁ ଆମ ଆଡ଼େ ବି ଏମତି ମାନେ ଏମିତି ସକାଳୁ ଆମର କି ଯେମତି ଏ ହେଇ ନଥାଏ କି ମାନେ ଏ ଠାକୁରଙ୍କୁ ପ୍ରଣାମ କରିବାକୁ ଇଏ କରିବ ସିଏ କରିବା ସେମିତି କିଛି ହେଇନଥାଏ ମାନେ ଆମର ଯେଉ ହେଉଛି ସେଇ ତିନିଟା ଚାରିଟା ବେଳକୁ ମାନେ ନୂଆ କପଡ଼ା ଭଲ କପଡ଼ା ପିନ୍ଧିକି ଧୂୁଆ କପଡ଼ା ପିନ୍ଧିକି ନୂଆ କପଡ଼ା ତ ସମସ୍ତେ ପିନ୍ଧିବା ଦରକାର ନୂଆ କପଡ଼ା ପିନ୍ଧିକିନି ମାନେ ଯେଉ ହେଉଛି ଗୋବରରେ ତାକୁ ଲିପିବ ତାପରେ ତାକୁ ମୁରୁଚରେ ପୁରା ଛାଞ୍ଚିବ ଆଉ ତାପରେ କଣ ମାନେ କଳସ ତ ରଖାହଇଥିବ ତାକୁ କଳସ ପାଣି ଚେଞ୍ଜ କରିବ ଏମିତି ଆଉ ମାନେ ସେ ଗୁଆ କଉଡ଼ି ଗୋଟେ ପିଢ଼ା ଉପରେ ଗୋଟେ ଗୋଟେ ଗୁଆକୁଉଠଏ ରଖିକିନି ତାପରେ ତାକୁ ପୂଜା କରାହେବ ବହି ପଢ଼ାହବ ପୁଣି ଯିବ ଚାନ୍ଦ ବନ୍ଦେଇ ପୁଣି ଚାନ୍ଦ ଗୋଟେ କରିଥିବ ଯେ ତାକୁ ବି ଭସେଇକି ଆସିବ ଏମିତି ଆଉ ଚାନ୍ଦ ପୂଜେଇବାକୁ ଯିବ ଚାନ୍ଦ ପୂଜେଇବ ପୁଣି ହଁ ଏମିତି ତ ଆଉ। ହୁଅ
ଆଚ୍ଛା ଭଲ। ଆଉ ଅସ୍ତପ୍ରହରୀ ବୋଲି ଗୋଟେ ପର୍ବଟରେ ତମା ଆଡ଼େ ହୁଏ।
ଅଷ୍ଟ ପ୍ର୍ରହରୀ ଅଷ୍ଟବ୍ରହରୀ ହଁ ହୁଏ ନା।
ମାନେ ଏମିତି ଗାଁ ରେ ସମସ୍ତେ ମିଶିକି କରନ୍ତି ନା ଆଉ ଅଲଗା ଅଲଗା ସାହିରେ ଅଲଗା ଅଲଗା କରନ୍ତି।
ଟିଏ ଆମଳ ବେଶୀ ବଡ ଗାଁ ନୁହଁ ଛୋଟ ଗାଁ ସେ ଅଷ୍ଟମ ପ ମାନେ ଗୋଟିଏ ଜାଗାରେ ହୁଏ ମାନେ ଗାଁ ଟାଙ୍କ ସମସ୍ତେ ମିଶିକି କରନ୍ତି।
ଆଚ୍ଛା
ଗାଣ ଯକ ସମସ୍ତେ ମିଶେଇକି କରିବେ ଆଉ ଯୋଉ ହଉଛି ମାନେ ପୁରା ଯୋଉ ନଗର ପରିକ୍ରମା ଲାଷ୍ଟ ଦିନ ତିନି ଦିନ ସେଟା ହବ ସେଟା ପୁଣି ପୁଣି ଲାଷ୍ଟ ଦିନ ପୁଣି ନଗର ପରିକ୍ରମା ହବ ନା ପୁରା ପୁରା ଗାଁ ଟା ତାଙ୍କୁ ବୁଲିବେ ଏମିତି ଆଉ ତମ ତମ ଆଡ଼ ପ୍ରହଦୀ ହୁଏ
ହଁ ବହୁତ ଧୁମ ଧାମ ରହେ
ଓହୋ
ସମସ୍ତେ ଯେତେ ଜଣ
ହୁଁ
ସମସ୍ତେ ଯେତେ ଜଣ ଥିବେ ମାନେ ଗାଁ ଝିଅ ବାହା ହେଇଥିବେ ସମସ୍ତେ ଆସନ୍ତି ସେଇରେ ତିନି ଦିନ ହୁଏ, ତାପରେ ଲାଷ୍ଟ ଦିନ ବି ଆମର ସେମିତି ଯୋଉ ମାନେ ନଗର ତମେ ଯୋଉ କହିଲ ଘର ହୁଏ, କୀର୍ତନ ହୁଏ। ତାପରେ ରାତିରେ ପ୍ରସାଦ ପାଇକି ସମସ୍ତେ ପୁରା ଗାଁ ଟା ସାରା ଲୋକ ପ୍ରସାଦ ପାଉ। ତାପରେ ସରିଯାଏ ଆଉ।
ଓହୋ ଆମର ବି ସେମତି ଗାଁଟା ସାରା ଲୋକ ପ୍ରସାଦ ପାଆନ୍ତି ତାପରେ ସେି ମାନେ ସବୁ ସରେ
ହଁ ହଁ।
ହଁ କୀର୍ତ୍ନ ବି ହୁଏ ମାନେଠ ଠାକୁରଙ୍କ ଯୋଉ ହଉଛି କଣ ଠାକୁରଙ୍କ ଶ୍ରୀ ଚୈତନ୍ୟ ତାଙ୍କୁ ପୂଜା ବି କରାଯାଏ।
ଆଚ୍ଛା ହଁ ଆଉ। ଏବେ ତମ ରୋଷେଇ ସରିଲାଣି।
କରୁଛି ତମର।
ନା ରୋଷେଇ ସରିନି ଷ୍ଟାର୍ଟ ମାନେ ଆରମ୍ଭ କରିନି।
ଓହୋ। ଆରମ ତମେ କର ଆଉ।
ହଁ
ଆଉ କଣ ତମ ସେଠି ମାନେ ତମର ସମସ୍ତ ସାଙ୍ଗ କେତେ ଜଣ ସେଠି ସାଙ୍ଗ ଅଛି ଗୋଟେ ଘରେ
ଚାରି ଜଣ ରହୁଛୁ ଦିଟା ରୁମ୍ ନାଇକି
ଓହୋ।
ଗୋଟେ ରୁମ ରେ ଦି ଦି ଜଣ ରହୁଛ
ଓହୋ ଗୋଟେ ରୁମ ଦି ଜଣ ମାନେ ଚାରି ଜଣ ଦିଟା ଘର ନେଇକି ଅଛ ଆଉ ମାନେ ମେସ୍ କରିକି ରହୁଛ ଆଉ।
ଆହ ହ ଆମ
ଆଉ ସେଠି ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ବହୁତ ଭଲ ଅଛନ୍ତି
ହୁଁ ହୁଁ।
ହଉ ଯାଉଛି ରୋଷେଇ କରିବି
ହଁ
ରଖୁଛି
ହୁଁ